ହ୍ୟାଲୋ।
ହ୍ୟାଲୋ।
ହଁ। ଆଣି ଟିକେ ରଖିଥିବ।
ହ୍ୟାଲୋ।
ହଁ କୁହ।
ହ୍ୟାଲୋ।
ହାଲୋ। ହାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଭୁନି? ଚଳିବ କଲରେ ଖାଲି ଥାଉ।
ହ୍ୟାଲୋ।
ହ୍ୟାଲୋ ଶୁଭୁଛିି ନା ନାଇଁ?
ହ୍ୟାଲୋ।
ଉଁ
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ପକା ହଁ କହ।
ଆଉ କଣ କରୁଛ?
ଆଉ ଏଇଠି ଅଛି ଜଙ୍ଗଲରେ ଆଉ।
ହଉ ଆଉ କଣ ଖବର?
ଖବର ଆଉ କଣ? ଏମିତି ତ ବଇଚୁ ଗୁଳୁଗୁଳି ଖରା ହଉଚି। ଚିଡ ଚିଡା ଲାଗୁଛି ଘରେ ରହି ହଉନି ସେଥିପାଇଁ ପଳେଇ ଆଇଲି ଆଉ।
ହଁ ଆଉ କଣ ଖାଇଥିଲ?
ଖାଇଥିଲି ବୋଉ ଭାତ ଫାତ ଦେଇଥିଲା ଖାଇଥିଲି ଆଉ ତମ ଖବର କଣ କୁହ ଟିକେ?
ହଁ ଏନା ଗାଧେଇ ଖାଇକି ଆସିଛି ଆଡେ ଜଙ୍ଗଲ ଆଡେ।
ଆଉ ଘରେ ତ ରହି ହଉନି ବଣ ଜଙ୍ଗଲ ରେ ବୁଲିବା କଥା ଯାଯାବର ଜୀବନ ଆଉ।
ହଁ।
ଆଉ ସବୁ କୁଶଳ ମଙ୍ଗଳ?
ହଁ, ପ୍ରାକୃତିକ ପବନ ଖାଇବା କଥା ଜଙ୍ଗଲରେ।
ହଁ ଆଉ ଆଉ ଭାଉଜଙ୍କ ଖବର କଣ କୁହ?
ଭଲ।
ଆଉ ବୋଉମା କେନ୍ତି ଅଛି?
ଭଲ।
ଆଉ ତମ ଘର ଲୋକ?
ହଁ ଆମ ଘର ବି ସମସ୍ତେ ଠିକ୍ ଠାକ୍ ଅଛନ୍ତି ଆଉ।
ହୁଁ, ଗୁଟେ ସର୍ଭିସ୍ କରିବି ଭାବୁଛି।
ହଁ। ଆଉ ତମ ଆଡେ କଣ କଣ ପର୍ବ ପାଳନ କରାଯାଏ?
ଆମ ଆଡେ ତ ବାର ମାସରେ ତେର ପର୍ବ। ମାନେ ଆମର ମକର ସଂକ୍ରାନ୍ତିଠୁ ଆରମ୍ଭ କରିକି ପଣା ସଂକ୍ ସଂକ୍ରାନ୍ତି ତାପରେ ରଜ ରଜ ପରେ ପରେ ଆମର ତା ମଝିରେ ପୂର୍ଣ୍ଣିମା ହୋଲ ହୋଲି ଗୋଟେ ରହିଯାଉଛି ତା ଆଗକୁ ଆସ୍ ଆସିବ ଆମର ଯଦି ରଜ ପରେ ପରେ ଦେଖିବ ସରସ୍ଵତୀ ପୂଜା ତା ପୂର୍ବରୁ ଗୋଟେ ରହୁଛି ପୁଣି ରଜ ପରେ ଆମର ଗଣେଶ ପୂଜା ଆସୁଛି ଏ ସେ ଯୋଉ ବିଶ୍ଵକର୍ମାଙ୍କ ପୂଜା ଆସୁଛି ଦଶହରା ଆସୁଛି। ପୂ ଏ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ଡଙ୍ଗା ଭସା। ଇତ୍ୟାଦି ଇତ୍ୟାଦି ଏମିତି ବହୁତ ପର୍ବ ରହିଯାଉଛି।
ଓଡିଆ ପରିବାର ମାନେ ସବୁ ପ ପର୍ବ ପାଳନ କରାଯାଉଥିବ।
ହୁଁ ତ ଆଉ ଆମେ ତ ସବୁ ଠିକିରି ପ୍ରଜାତିର ପିଲା। ଓ କଣ? ଆଜ କାଲି ପିଲାଙ୍କୁ ତ ଦରକାର ଯାହା ହେଲେ ଚାକିରି ନହେଲେ ଠିକିରି।
କଣ ବା ଆଉ କରିବା?
ଆଉ କୁଆଡ଼େ ଯାଇନ?
ନାଇଁ ଯିବି କଣ? କଣ ହବ ଆଉ?
ହ।
ସମୟ ଦେଖୁଥା ଯାହା ହବ ହବ ଆଉ।
କଣ ଆଉ କରିବା। ନୂଆ ଗାଡି କିଣିଲ ପା।
ହଁ।
କେତେ ଟଙ୍କା ପଡ଼ିଲା?
ଲକ୍ଷେ ପଞ୍ଚସ୍ତରୀ।
ହୁଁ କଉ ହୁଁ ଗାଡ଼ି ଧୀରେ ଧୀରେ ଚଲଉଥିବ।
ହଁ।
ହେଲେ ମେଟେ ପିନ୍ଧି ଥବ ଭାଇ ମୋର ହେଲେ ମେଟେ ପିନ୍ଧିଥିବ।
ହଁ ପିନ୍ଧୁଛି। ଆଉ। କୁଆଡେ କଣ ଯିବା ପଇସା?
ପଇସା ଆଉ କଣ ରୋଜଗାର ଏଇତ ଆମର ସଂସାର? ଯୁଆଡେ ହେଲେ ପଇସା ଦେଖିବା ଆଉ
ହଁ ଆଉ ଖେଳ ଖବର କଣ?
ଖେଳ ଖବର ଠିକ ଠାକ ଅଛି ସବୁ କଣ ଆଉ କରିବା?
ଖେଳୁଛ ନା ନାଇଁ
ନାଇଁ ଏଇନେତ ଖରା ଗରମ ଜୋରିଆ ହଉଛି ଖେଳିବୁ ଆଉ କଣ? କି ଯାହା ଯେମିତି ହେବା କଥା ହବ ଆଉ
ଆଉ ସବୁ କୁଶଳ ମଙ୍ଗଳ?
ହଁ ଆମର ସବୁ କୁଶଳ ଆଉ କଣ କରିବା? ଆଉ ସବୁ କଣ କୁହ ତମ ବିଷୟରେ କିଛି କୁହ?
ଆମର ତ ସବୁ ଭଲ ଆଉ। ହେଲେ ଗରମ ହଉଛି ଖରାପ ଦିନେ ସହ୍ୟ କରି ହଉନି।
ହଁ ପା ଏଇ ଦେହ ହାତ ଜଳି ଯାଉଛି। ଗଛ ଉପରୁ ଖାଇ ପଡୁଛନ୍ତି।
ହଁ।
କଣ କରିବା ଏଇ ସବୁ ଆଉ ସୁଖେ ଦୁଃଖେ ଚାଲିଛି ସଂସାର।
ହାଲୋ ହାଲୋ କଣ?
ଆଉ ତମ ଭାଇ
ଭାଇ କଥା କାଇଁ କହୁଛ ଭାଇ ତ ଅଛି ସିଆଡେ ବାହାରେ ଝାଡା ଯାଇଛନ୍ତି।
ଓହୋ।
ହୁଁ ସିଏ ସେ ଟିକେ ଖୋଲା ଏରିଆରେ ପବନ ନ ବାଜିଲେ ହୁଏନି ନା। ସେ ଯୋଗୁଁ ସେ ପବନ ବଜେଇ ଯାଇଛନ୍ତି ପବନ ବାଜୁଥିବ ଘାସ ଟିକେ କେଞ୍ଚି ହେଇଯାଉଥିବ। ସୁଲସୁଲିଆ ପବନ ବହି ଯାଉଥିବ।
ହଁ।
ଆଉ ପାଣି ଟିକେ ଛିଞ୍ଚୁ ଥବ ଆରେ ଘରୁ ବାହାରିବୁ।
ପ୍ରାକୃତିକ ପ୍ରିୟ ଲୋକ ଆଉ
ପ୍ରାକୃତି ପୁରା ପ୍ରକୃତି ନା ଖାଲି ପ୍ରାକୃତି ଆମର ପ୍ରକୃତି ମିଶ୍ରଠୁ ପ୍ରାକୃତିକ ଇଏ ଆହୁଲି
ହଁ ହିଁ
କଣ ବା ଆଉ କରିବା ଆଉ
ପବନ ବଜଉଛନ୍ତି ଆଉ।
ହୁଁ। ଆଉ କଣ ଖବର କୁହ?
ସବୁ ଭଲ ଏ ଖରା ଦିନ ଗରମକୁ ଛାଡିଦେଲେ ଆଉ ସବୁ ଠିକ ଠାକ୍ ହଁ ପାଠ ପଢା ସରିଲାଣି
ଆଉ ଏନେ କୋଉଠି ଚାକିରି ବାକିରି କରିବା ପରିସ୍ଥିତିରେ ଅଛୁ ନା ନାଇଁ
ହଁ ରଜ ପରେ ଯିବା ଆଉ
ରଜ ପରେ ଯାଇକି ଆସିବ
ଉ ଭାଇ ଆସିଲେ
ଭାଇ ଆସିଲେ ଯିବୁ
ପ ପ୍ରକୃତି ପ୍ରିୟ ଲୋକ
ପ୍ରକୃତି ପ୍ରିୟ ଲୋକ
ମୁଣ୍ଡରେ ତଉଳିଆ ଦେଇ
ହଁ କ କୋଉ କରିଆ
ଘାସ କେଞ୍ଚି
ଏଟ ପାଇବନି
ଆଉ ଆଉ କ ଗାଁ ହାଲଚାଲ୍ କୁହ
ଏମତି ନର୍ମାଲ ରଜ ମହୋତ୍ସବ ଚାଲିବଇନା
ହଁ
ରଜମସ୍ତକ ଦେଖିବା କଣ କେମିତି ହଉଛି ଆଉ
ହଁଉ ରଜ ଛାଡିକି ଆଉ କଣ କଣ ପର୍ବ ପାଳନ କରାଯାଏ?
ଆଉ ଆମର ଗୋଟେ ଅଛି ଆମର ଆମର ଅଛି ଅଷ୍ଟମୀ ମହାଷ୍ଟମୀ କହନ୍ତି
ହଁ
ଏଠାରେ ଘରର ବଡ ପୁଅ ମାନେ ଏ ତାଙ୍କ ପାଇଁ ନୂଆ ଡ୍ରେସ ସବୁ ହୁଏ ଆଉ ଛୋଟ ଛୁଆ ତ କାନ୍ଦନ୍ତି ତାଙ୍କର ହୁଏ ନିଜେ ତାଙ୍କ ପାଇଁ ଏମିତି ଏ ସବୁ ଘଟଣା ଆଉ କଣ ହୁଁ ହଉ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଉପଭୋଗ କରୁଚନ୍ତି। ଆଉ ଏନେ କଣ କରିବା ତାଙ୍କର ତ କାକର ପାଣି ଦରକାରେ କାକର ପାଣି ବାଜିଲେ କାକେରିବ। ମୋଉଛନ୍ତି ଟିକେ
ଆ ଖରା ଦିନେ ତୋତଲା ପାଣି କଣ କାକରେ ପାଣି ଆସିବ।
କଣ ପା ଆଉ କରିବା ଯୋଉ ଅନେଇ ଅନେଇ ଆଉ ଗୋଟିଏ ମିନିଟ ର କଥା।
ହଁ।
ଣ ସରିଲ ସରିବ କଣ ଆଉ ଏଇତ ଦୁନିଆ।
କି
ଆଉ ବସିବା ଏଇଠି ଏବେ ଚାରଟା ଏତେ ତାପରେ ଖେଳିବାକୁ ଯିବା।
ଉଚିତ୍
କଣ କଇଲ?
ସୁଲସୁଲିଆ ପବନ ଦଉଚି ଶୁବୁଚି
ଜୋହରିଆ ହଉଛି କି କାଣ୍ଡଉଛି କହିବନି ଏପଟେ ବସିକି ଏପଟେ ପବନ ବାହାରୁଚି। ସେ ଅନାନୀ ବାବା ତମେ ହେଲେ ବି ଭଲ ନୁହେଁ ସେ ପ୍ରାକୃତିକ କଥା। ପ୍ରକୃତିକ ସୌନ୍ଦର୍ଯ୍ୟ ଏମିତି ସଜନା ଛୁଇଁ। ସେମିତି ତାଙ୍କ ଛୁଇଁ ତ ଦୁନିଆ
ହଁ।
କଣ କରିବା କସି କାକୁଡି ପିତା ଟିକେ।
ହଁ।
ହଉ ତାହେଲେ ମୁଁ ରହିଲି।
ହଁ।
ହଉ ହଉ ହଉ ରଖୁଛି।
ହଁ।